ହଁ
ମୋ ଭଏସ ଆପଣଙ୍କୁ ଶୁଭୁଛି?
ହଁ।
ହଉ କଣ କରୁଛନ୍ତି ଆପଣ?
ଏଠି ବସଛି ଖାଇକି, ଆପଣ?
ମୁଁ ବି ଏବେ ଖାଇକି ଆସିକି ବସିଛି।
ମୁଁ କହିଲି କଣ ଖାଇଲେ?
ଆ ଆପଣଙ୍କ ଆଡ଼େ ପାଗ କେମିତି ଦେଇଛି?
ହଁ
ହ୍ୟାଲୋ।
କଣ କହିଲେ ଖରା ପାଗ ଦେଇଛି।
ହଁ ହଁ ଆମ ଆଡେ ଏଆଡେ ବର୍ଷା ଜୋରେ ହେଇଛି। ଇ ନେଟୱାର୍କ ବି ନାହିଁ ବୋଲି ମୁଁ ଆସିକି ବାହାରେ ଆପଣଙ୍କ ସହିତ କଥା କଥା ହଉଛି ଲାଇନ୍ ବି ନାହିଁ ବହୁତ ଅସୁବିଧା ହଉଛି।
ପା ଆଉ କଣ କହିଲେ? ହ୍ୟାଲୋ। କଣ କହିଲେ?
କଛି ଭାତ, ଡଲମା, ଭଜା
ଆପଣ କଣ କହୁଛନ୍ତି?
ମୁଁ ବି ଭାତ, ଡାଲମା, ଆଉ ଖଟା
ଓହୋ ଆପଣଙ୍କ ଆଡେ ଦର୍ଶନୀୟ ସ୍ଥାନ କଣ କଣ ଅଛି?
ଆ ହଁ ଅଛି।
ଆପଣଙ୍କ ଭଏସ ଟିକେ ଶୁଭୁନି ଭଲସେ।
ହଁ ଏତେ ଦିନେ କ୍ଲାସ୍ ଚାଲିଥିବ ତ।
ଓ ହୋ।
ହ୍ୟାଲୋ।
ହଁ କୁହନ୍ତୁ।
ସୁଵିଲା।
ହଁ ସୁବିଲା କୁହନ୍ତୁ।
ହଁ ଏବେ ସମଙ୍ଗେଶ୍ଵରୀ ମନ୍ଦିର ଅଛି, ଘଣ୍ଟେଶ୍ଵର ଅଛି। ହଳି ମଣି ସବ ଭଳିଆ ଗୋଟେ ମନ୍ଦିର ଅଛି।
ଓହୋ।
ଆଉ ଆପଣଙ୍କ
ଆମ ଗାଁରେ ଶିବ ମନ୍ଦିର ଅଛି, ଏବେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା କରାଯାଇଛି, ମଙ୍ଗଳା ମନ୍ଦିରରେ ସ୍ତ୍ରୀ ଲୋକମାନେ ୱ ଶହେ ଆଠଟା କଳସୀ ବ ଆ ବୁଡ଼େଇଥିଲେ। ଦିବ୍ୟ ଭୋଜି ହେଇଥିଲା ସେମାନଙ୍କ ପାଇଁ ଅଲଗା ଶାଗ ତିଆରି ହେଇଥିଲା, ମିକ୍ସ କେହି ଘର ଉପ ଘରେ ଚୁଲି ଜଳୁନଥିଲା ସମସ୍ତେ ଆସି ମନ୍ଦିରରେ ରୋସେ ଭୋଜି ଖାଉଥିଲେ। ତେବେ ସଂକ୍ କୀର୍ତ୍ତନ ହେଉଥିଲା ପୂଜା ପାାଠ କରାଯାଉଥିଲା। ଦି ଦିନି ଧରିକି ପୂଜା ପାଠ ଲାଗି ରହିଥିଲା, ସମସ୍ତେ ଯଉଠା ଠାକୁରଙ୍କୁ ଗାଁ ସାରା ବୁଲା ଯାଏ। ସ୍ତ୍ରୀ ଲୋକମାନେ ବି ଯୋଉମାନେ କଳସୀ ବୁଡେଇଥିଲେ ସେମାନେ ବି ଠାକୁରଙ୍କ ସହିତ ବୁଲନ୍ତି। ଆଉ ଚଣ୍ଡି ମନ୍ଦିର ଅଛି ମଙ୍ଗଳା ମନ୍ଦିର ଅଛି।
ହଁ ହୋ। ଆଉ ଆପଣଙ୍କର ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ।
ଆପଣ କେତେ ଭାଇ ଭଉଣୀ?
ଆମେ ତିନି ଜଣ। ମୁ ହେଲି ମଝିରେ ଆମ ଦିଦି ଆଉ ଆମ ପୁଅ ସାନ।
ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ଏଇ ପାଇଁ ପଢୁଛି ଆଉ। ଆଉ ଆପଣ ଛୁଁ?
ନାଇଁ ମୁଁ ଏବେ କିଛି କରେନି ଘରେ ଅଛି।
ହୁଁ ହୁଁ। ଓ ହଁ। ଆଉ ଆପଣଙ୍କର ସବୁ ଭଲ?
ହଁ।
ଆପଣଙ୍କ ଘରେ ସବୁ କଣ କଣ ପନିପରିବାହୁଏ?
ବର୍ଷା ଦିନେ ବୋଇତାଳୁ ବାଇଗଣ ଆଉ ଆଳୁ, ଟମାଟୋ।
ଧୂଡ଼ଙ୍ଗ, ଲଙ୍କା। ଏସବୁ ପନିପରିବା ହୁଏ ବିଭିନ୍ନ ପ୍ରକାର ଫୁଲ ଯେମିତି ବର୍ଷା ଦିନ ତ ସବୁ ପ୍ରକାର ଫୁଲ ହୁଏ ଚାରିଆଡେ ସୁନ୍ଦର ଦେଖାଯାଏ। ହୁଁ ଆଉ
ଆପଣଙ୍କର? ଆଉ ଆପଣ ବୁଲିବାକୁ ଭଲ ପାଆନ୍ତି ନା ନାହିଁ?
ହଁ ଭୋଉତୁ ଭଲ ପାଏ।
ହଁ ଆପଣ ବାହାରେ ରହୁଛନ୍ତି ତାହେଲେ?
ହଁ ହଁ।
ଆପଣ ଏଇନା କଣ କ୍ଲାସ୍ ପ୍ଲାସ ନେବେ ବୋଧେ?
ହଁ। ଆଉ ଆପଣଙ୍କ ଆଡେ ମିନା ବଜାର ପଡେ ନା ପଡ଼େନି?
ହଁ ବିଭିନ୍ନ ପର୍ବପର୍ବାଣୀ ହେଲେ ମୀନା ବଜାର ପଡ଼େ। ବିଭିନ୍ନ ପ୍ରକାର ଖେଳନା। ବିଭିନ୍ନ ପ୍ରକାର ଶ୍ରୀଙ୍ଗାର ଜିନିଷ। ବେଶୀ ମୀନା ବଜାରରେ ବେଶୀ ସ୍ତ୍ରୀ ଲୋକଙ୍କର ଭିଡ଼ ଥାଏ ବିଭିନ୍ନ ପ୍ରକାର ମାନେ ଘରର ଆସବାବ ପତ୍ର କଂସା ବାସନ ଏସବୁ ବି ମୀନା ବଜାର ରେ ପଡ଼େ। ଦୋଳି ବି ପଡେ ପିଲାମାନଙ୍କ ପାଇଁ, ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ତ ଖାଇବାବା ଦୋକାନ ପଡିଥାଏ। ସବୁପ୍ରକାର ଦୋକାନ ପଡ଼ିଥାଏ।
ଓହୋ
ଆଉ
ଆପଣଙ୍କ ସାଙ୍ଗସାଥିଙ୍କ ସହିତ ମିଶୁଛନ୍ତି ନା ନାହିଁ?
ହଁ ମିଶୁଚି
ଆପଣଙ୍କ ସାଙ୍ଗସାଥି ଆପଣଙ୍କ ସହିତ ଭଲରେ ମିଶନ୍ତି।
ହଁ ଆଉ ଆପଣଙ୍କ
ହଁ, ଗଣେଶ ପୂଜା ବହୁତ୍‌ ଧୁମଧାମରେ ପାଳନ କରାଯାଏ। ଗଣେଶ ପୂଜା ପୂର୍ବ ଦିନ ତ ସଜାସଜି କରାଯାଏ। ଘର ଦ୍ୱାର ଧୁଆ ଧୁଇ ହୁଏ। ଆଉ କାଗଜ ପତକାକୁ କାଟିକି ଲଗଉ। ଅଠାରେ ଆମ୍ବ ଆମ୍ବ -ପତ୍ରରେ ଦୋଳି କରୁ। ଆଉ ଗଣେଶ ପୂଜା ଦିନ ସକାଳୁ ଗାଧେଇକି ନୂଆ ପୋଷାକ ପିନ୍ଧିକି ଭୋଗରାଗ ଧରିକି ସ୍କୁଲ୍ କୁ ସ୍କୁଲ ମାନଙ୍କୁ ଯାଉ ସ୍କୁଲରେ ପୂଜା ପାଠ କରାଯାଏ। ବହିକୁ ବହି ବାନ୍ଧିଥାଉ। ଆଉ ପୁଷ୍ପାଞ୍ଜଳି ଦଉ। ଭୋଗ ଖାଉ ସାରମାନଙ୍କୁ ପ୍ରଣାମ କରୁ ସାରମାନଙ୍କୁ ଓ ଭୋଗଦଉ। ତାପରେ ବିଭିନ୍ନ ପ୍ରକାର ମଜାମସ୍ତି କରି ନାଚ ଗୀତ କରୁ। ଆଉ ଶେଷରେ ଆଉ ଗାଁରେ ବି ହୁଏ ଗାଁରେ ବିଭିନ୍ନ ସଂଗଠନରେ ଗଣେଶ ପୂଜା ହୁଏ। ଗଣେଶ ପୂଜାରେ ଶିଶୁମାନେ ସମସ୍ତେ ସେମିତି ପୁଷ୍ପାଞ୍ଜଳି ଦେଇ ଭୋଗରାଗ କରି ପୂଜା କରନ୍ତି। ତାପରେ ଓ ଗଣେଶ ପୂଜା ସରିଲେ ଡିଜେ ବଜାଇ ନାଚ ଗୀତ କରି ଭସାଣି କରନ୍ତି।
କଣ?
ମୁଁ କହିଲି ଗାଁରେ କେମିତି ପାଳନ କରନ୍ତି ସବୁ ତ ବିଦ୍ୟାଳୟରେ ପାଳନ କରନ୍ତି ଗାଁରେ କେମିତି କଣ ପାଳନ କରନ୍ତି।
ଗାଁରେ ତିନି ଚାରିଟା ସଂଗଠନ ରେ ତିଆରି ହୁଏ ତିନି ଚାରିଟା ମୂର୍ତି ତିଆରି ହୁଏ। ସେଠି ସେମି ବିଭିନ୍ନ ବହୁତ ସୁନ୍ଦର ଭାବରେ ସଜାଇକି ହଁ ଠାକୁରଙ୍କୁ ରଖନ୍ତି। ବିଭିନ୍ନ ପୂଜା ପାଠ ବ୍ରାହ୍ମଣ ଆସି ସେ ପୂଜା ପାଠ କରେ, ପୁଷ୍ପାଞ୍ଜଳି ଦିଅନ୍ତି। ଭୋଗରାଗ କରିକି ସେମାନେ ଗାଁରେ ବାଣ୍ଟନ୍ତି। ଆଉ ଭୋରୁ ଠାକୁର ଗଣେଶ ପୂଜା ସଇଲେ। ଭସାଣି କରାଯାଏ। ମାନେ ଯୋଉଁ ନାଚ ଗୀତ କରନ୍ତି।
ହଁ ହଁ ଭଲ ଆଉ କଁ। କଣ୍ଡାର କଁନା‌
ଶୁବୁନି‌ ଆପ ହଁ ହଁ ବାସ୍‌।
ହ୍ୟାଲୋ।
ହୁଁ କୁହନ୍ତୁ।
ହଁ କୁମାର ପୂର୍ଣ୍ଣିମା କେମିତି କଣ ପାଳନ କଲେ ଯେ?
କୁଆଁର ପୁନେଇଁରେ ଝିଅମାନେ ଉପାସ ହୁଅନ୍ତି। ସକାଳେ କୁହନ୍ତି ମାନେ ସୂର୍ଯ୍ୟ ପୂଜା କରନ୍ତି। ତାପରେ ଏ ସନ୍ଧ୍ୟାବେଳେ ଗାଈ ଆସିବା ପରେ ପାଞ୍ଚ୍ ପାଞ୍ଚଟା ଛଅଟା ବେଳୁ ପୂଜା କରାଯାଏ। ପାଞ୍ଚଟା ଉମ୍ ସୁଜି କାକରା କରାଯାଏ। ଆଉ ଚାନ୍ଦ ବି କରାଯାଏ। ଖଇ
ଆଜ୍ଞା?
ହଁ!
ହଁ ଚାନ୍ଦ କରାଯାଏ। ଆଉ ଖଇ ଛେନା, କଦଳୀ ଏମିତି ପାଞ୍ଚ ପ୍ରକାର ଜିନିଷକୁ ଦଳିକି ସେଥିରେ ଚାନ୍ଦ କରାଯାଏ କିମ୍ବା ଖାଲି ଛେନାରେ ବି ଚାନ୍ଦ କରାଯାଏ। ତାପରେ ବହି ତି ଜହ୍ନି ଓଷା ବହି ବୁଲା ଯାଏ ସାତଥର। ତାପରେ ସେ ବହି ବୋଲା ସାରିଲା ପରେ ଉଁ ଉଁ ଜନି ଠାକୁରଙ୍କୁ ପୂଜା କରାଯାଇ ପୂଜା କରାଯାଏ। ତା ପୋଖରୀ କି ଝିଅମାନେ ନିଜକୁ ନିଜକୁ ଅଳସୀ ଧରିକି ଯାଆନ୍ତି। ସେଠାରେ ପୋଖରୀରେ ପୂଜା କର ନିଜ କଳସୀ ପୂଜା କରନ୍ତି। ଚାନ୍ଦକୁ ପୂଜା କରନ୍ତି। ଆଉ ତାପରେ କଳସୀ ବୁଡ଼େଇକି ସାତ ଥର କଳସୀ ବୁଡ଼ାନ୍ତି। ତାପରେ ଘରକୁ ଆସିକି ଖଇ ଖଇରେ ଚଉ ଚାନ୍ଦାକୁ ଦେଖି ଥୁ ଥୁ କରିକି ତାପରେ ପି ଯୋଉ ପିଠାପଣା ହୋଇ ଘରେ ତାକୁ ଖାଆନ୍ତି।
ହ ହ ହଉ ଆଉ ଆପଣଙ୍କ ପତ୍ନୀ କଥା ନା ମୁଁ ପରେ
ହଉ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥାନ୍ତି ଧନ୍ୟବାଦ୍।